ହ୍ୟାଲୋ।
ଆଜ୍ଞା ନମସ୍କାର କଣ କରୁଛନ୍ତି କେମିତି ଅଛନ୍ତି।
ହଁ ମୁଁ ତ ବହୁତ ଭଲ ଅଛି। ଆଉ ମୁଁ ତ ଏଇ ସକାଳୁ ଉଠିକି କାମଧନ୍ଦା ସାରିକି ଏବେ ବାସ ପାଠ କରୁଥିଲି ଆଉ ଉଠିଲି ଟିକେ ବିରତ ନେବା ପାଇଁ। ଆଉ ତମେ କଣ କରୁଛ?
ହୁଁ। ମୁଁ ମଧ୍ୟ ସେଇ ମୋର କିଛି ନିତ୍ୟ କର୍ମ ସାରୀ ଟିକେ ବସି ବହି ପଢାପଢି କରୁଥିଲି। ହଁ ଆଉ ତାପରେ ଆଜି ଦେଖିଲି କି ଆଜି ତାର ପାଗଟି ବହୁତ ସୁନ୍ଦର ଦେଇଛି ତ ମତେ ମତେ ବହୁତ ଭଲ ଲାଗିଲା ଆଜିକାର ପାଗଟି ତ ଆପଣଙ୍କ ଏଟେ ପାଗ କେମିତି ଦେଇଛି?
ହଁ ଆମ ଏପଟେ ବି ପାଗ ବହୁତ ଭଲ ଅଛି। ଯେମିତି କିି ଅ ବେଶୀ ଖରା ବି ନାହିଁ। ଯେମିତି ଖରା ଜୋରରେ ହୁଏ ଏଠି ଖରା ବି ସେମିତି ଓଡିଶାରେ ନାହିଁ ଏବେ। ଅ ଆଉ ଟିକେ କାଉଁଳିଆ ପାଗ କରିଛି ଯେମିତି କି ଆମେ ଅ ବର୍ଷା ହବାର ତ ଚାନ୍ସ ଅଛି। ଅ କିନ୍ତୁ ସେମିତିକା ପାଗ ଟିକେ କରିଛି ଟିକେ ହାଲକା ବର୍ଷା ହାଲକା ଖରା ଟିକେ ଟିକେ ହଉଛି।
ଆଛା ଆଚ୍ଛା ତ ଆମର ବି ବହୁତ ସୁନ୍ଦର ଏକ ମନଲୋଭା ହେଇଛି। ଟିକେ ବର୍ଷା ହଉଛି ଖରା ବିଲକୁଲ ବି ନାହିଁ ବର୍ଷା ମାନେ ଯେମିତି କୁହନ୍ତି ଅଳ୍ପ ଅଳ୍ପ ବର୍ଷା ହଉଛି ଯୋଉଟା କି ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ।
ହ ତମେ ବି କୋଉ କୋଉ ରାଜ୍ୟରେ ତମେ ଏବେ ବାସ ବସବାସ କରୁଛ।
ଅ ଯେମିତିକି ମୁଁ କହିବି ମୁଁ ଦକ୍ଷିଣରେ ଅଛି ଏବେ। ଆଉ ହାଇଦ୍ରାବାଦ ରେ ହିଁ ରହୁଛି ଏବେ ସେପଟେ ବହୁତ ସୁନ୍ଦର ପାଗଟି ଦେଇଛି। ସେଥିପାଇଁ ମୁଁ କହିଲି କି ଟିକେ ସାଙ୍ଗଙ୍କୁ ଟିକେ ଫୋନ କରିଦବା କଣ କରୁଛନ୍ତି ସ ତ ତମକୁ ବେଶୀ କୋଉ ଋତୁ ଭଲ ଲାଗେ।
ଅ ମତେ ତ ସବୁ ଋତୁ ଭଲ ଲାଗେ ବେସିକାଲି ଯେ ତି ଇ ଅ ଆମେ କହିବା ଅ ଆଜି କାଲିକା ଇଏରେ ଯେମତି ସବୁ ଋତୁ ହବା ଆବଶ୍ୟକ ଯେମିତି ଖରା ଦିନେ ଖରା ଋତୁ ଅ ବର୍ଷା ଦିନେ ବର୍ଷା ବି ଶୀତ ଦିନେ ଅ ଶୀତ ଋତୁରେ ଶୀତ ବି ହବା ଆବଶ୍ୟକ କାରଣ ଯେମିତିକା ଆମର ପୂର୍ବ ପୁରୁଷ ଯେମିତି କି ଆମେ ଚାଷ ବାସ କରୁଥିଲେ ସବୁ ଋତୁ ନହେଲେ ଆମେ ଚାଷ ବାସ କରିପାରିବାନି। ଯେମିତିକି ଆମର କଣ୍ଡିସନ ତି ଆମର କଣ୍ଡିସନ ଭଲ ନ ରହିଲେ ଆମେ ଚାଷ ବାସ କରିପାରିବାନି। ତ ମୋ ମତରେ ସବୁ ଋତୁ ରହିବା ଆବଶ୍ୟକ ଆଉ ମ ତେ ସବୁ ଋତୁ ଭଲ ଲାଗେ।
ଆଚ୍ଛା ହଁ ନିଶ୍ଚିତ ଭାବରେ ତମେ ଯେମିତି କହିଲ ସେ ବି ମତେ ଠିକ କଥା ତ ମତେ ବି ସେମିତି ଭଲ ଲାଗେ ଆଉ ସବୁ ଋତୁ ବି ଆମର ରହିଲା ଆମର ପ୍ରକୃତିର ସନ୍ତୁଳନ ମଧ୍ୟ ଅ ବଜାୟ ରହିବ କିନ୍ତୁ ମତେ ଭଲ ଲାଗେ ସବୁ ର ତୁ ଭଲ ଲାଗେ। କିନ୍ତୁ ମୁଁ ଟିକେ ଅଧିକ ପସନ୍ଦ କରେ ବର୍ଷା ଋତୁ ଶୀତ ଋତୁକୁ ଆଉ ମତେ ବର୍ଷା ଋତୁ ଶୀତ ଋତୁ ବହୁତ ଭଲ ଲାଗେ ବହୁତ ପସନ୍ଦ ଆଉ ମତେ ଖାସ ବର୍ଷା ଋତୁରେ ବହୁତ ଭଲ ଲାଗେ ଯେ ମୁଁ ଗୋଟେ ଜଙ୍ଗଲ ବା ଯୋଉଠି ଅଧିକ ମାତ୍ରା ଛ ଗଛ ଥିବ ଯେମିତିକି ତମେ ଜାଣିଥିବ ଯେ ଆମର କେରଲା ହେଇଗଲା। କେରଲା ଦାର୍ଜିଲିଂ। ଏଇସବୁ ଜାଗାକୁ ବର୍ଷା ଦିନରେ ଗଲେ ବହୁତ ସୁନ୍ଦର ଲାଗେ ତ ମତେ ବହୁତ ପସନ୍ଦ ବର୍ଷା ଦିନ ଆଉ ତା ସହ ତ ବର୍ଷା ଦିନରେ ଯଦି ଚାରିଟା ବେଳେ କିମ୍ବା ସନ୍ଧ୍ୟା ବେଳେ ଗରମ ଗରମ ଚାହା କୁ ଟିକେ ପକୁଡି ମିଳିଯାଏ ତ ଖାଇବାକୁ ବହୁତ ମଜା ଲାଗୋ ତା ମଜା ହି କିଛି ଅଲଗା ଆଉ ଶୀତ ସକାଳରେ ଯଦି ତମକୁ ଟିକେ ଚାହା ମିଳିଯାଉଛି ତ ସେ ସବୁ ଜିନିଷକୁ ମୁଁ ମନଲୋଭ କରିବା ପାଇଁ ମତେ ବହୁତ ଭଲ ଲାଗେ।
ମତେ ବି ସେମିତି ଭଲ ଲାଗେ ଯେମିତିକି ମତେ ସବୁ ଋତୁରେ ଯିବା ପାଇଁ ଗୋଟେ ଗୋଟେ ଭଲ ଲାଗେ ଯେମିତି କି ଆ ତମେ କହିଲ କି ବର୍ଷା ଋତୁରେ ଜଙ୍ଗଲ ଏରିଆ ମତେ ବି ସେ ଏମ୍‌ତି ବର୍ଷା ରୁତୁ ରେ ବେସିକାଲି ପାହାଡ ପର୍ବତ ଏରିଆ ଆଉ ନିଜେ ଡ୍ରାଇଭ କରିକି ଯା ଯିବା ପାଇଁ ଭଲ ଲାଗେ ଯେମତିକ ଆମେ ପ୍ରାକୃତିକ ସୌନ୍ଦର୍ଯ୍ୟକୁୁ ଉପଭୋଗ କରିପାରିବା ବର୍ଷା ଋତୁରେ। ଆଉ ଶୀତ ଋତୁରେ ଯେମିତି ଆମେ ଦେଖନ୍ତି କି ଅ ଅ ଶୀତ ଋତୁ ଟିକେ କିଛି ଦିନ ପୂର୍ବରୁ ବସନ୍ତ ଋତୁ ଏମିତି ଆସିଥାଏ ଯେମିତି କିି ଆମର ଗଛର ପତ୍ର ଝଡା ଦେଇକି ଅ ନୂଆ ପତ୍ର ଆସେ ତ ପୁରା ସବୁ ଉ ସବୁଜ ସବୁଜ ଦେଖାଯାଏ ପୁରା ସେମିତି କିି ଅ ଯେଉ ଯେ କୌଣସି ଜାଗାକୁ ଯିବା ଆମକୁ ସେଇଟା ପୁର ସୌନ୍ଦର୍ଯ୍ୟ ର ପୁରା ଉପଭୋଗ କରିପାରିବା ଆଉ ଯେମିତି କିି ଖରାଦିନେ ଆମେ ଯେମିତି କହିବା କି ଅ ଖରାଦିନ ସକାଳର ଖରା ଆଉ ଉ ଅ ଯେମିତିକି ଆମେ ରାତିରେ ଯଦି କୁଆଡେ ବୁଲିବା ପାଇଁ ଯାଆନ୍ତି ତ ସେଟା ବି ଆମକୁ ବୋଉତ୍ ଭଲ ଲାଗେ ଆଉ ଆଉ ତମକୁ କଣ ଖାଇବାକୁ ପିଇବା ପାଇଁ ଭଲ ଲାଗେ ଯେମିତି କିି ଓଡିଶାର ଖାଦ୍ୟ
ବଣ କହିଲେ ଅ ଆପଣ ଯାହା ତାକୁ ସବୁ କହିଲେ ମୁଁ ସେ ସବୁ ଜିନିଷର ପୁରା ମତାମତ ଅଛି ସହମତି ରଖୁଛିୁ। ଆ ବସନ୍ତ ଋତୁ କଥା ଆପଣ କହିଲେ ଯେମତିକି ଆମର କବି କହିଚନ୍ତି ଲେଖା ବି ଯାଇଛି ଯେ ବସନ୍ତ ଋତୁକୁ ଋତୁ ମାନଙ୍କର ଯୁତରାଜ ମଧ୍ୟ କୁହାଯାଏ କାହିଁକି ନା ବସନ୍ତ ନ୍ତ ଋତୁ ଆମ ପ୍ରକୃତିରୁ ଗୋଟେ ନୂତନ ସନ୍ତୁଳନ ସେବେଠାରୁ ଆମର ଆରମ୍ଭ ହୁଏ ଆମର ଯୋଉ ଗ ଛ ପତ୍ର ଜଙ୍ଗଲ ଏ ସବୁ ନୂଆ ରୂପ ପାଇଥାନ୍ତି ଖରାପ ବର୍ଷା- - ଖରା କୁ ବର୍ଷାର ତାପରୁ ଗଛ ମାନେ ତାଙ୍କର ନୂଆ ପତ୍ର ଆରମ୍ଭ କରିବା ଷ୍ଟାର୍ଟ କରନ୍ତି ଆଉ ସେ ଦୃଶ୍ୟ ଏତେ ସୁନ୍ଦର ଥାଏ ଆଉ ନୂତନ ଭାବରେ ଫୁଲ ମାନେ ସବୁ ନୂଆ ନୂଆ ପ୍ରକାରର ଫୁଲ ମଧ୍ୟ ସେଇଟା ଟାଇମ୍ ରେ ଫୁଟିଥାନ୍ତି ଆଉ ସେ ଦୃଶ୍ୟ ବହୁତ ମନହରା ଥାଏ ଆଉ ବସନ୍ତ ଋତୁ ଗୋଟା ଏମିତି ଋ ତୁ ଯୋଉଥିରେ କି ନା ଆମକୁ ଗ୍ରୀଷ୍ମର ଅଧିକ ତାପ ଜଣା ପଡେ ନା ବର୍ଷାର ଏତେ ଏ ହଉ ଉତାପ ସେ ଟାଇମ ରେ ଥାଏ ନାହିଁ ଶୀତ ମଧ୍ୟ ଏତେ ଥାଏ ତ ସେଥିପାଇଁ ବସନ୍ତ ଋତୁ ବି ବହୁତ ଲୋକ ଉ ହୁ ପସନ୍ଦ ସେ ଟାଇମରେ ଲୋକମାନେ ଦୂର ଦୂର ଜାଗାକୁ ଯିବା ପାଇଁ ଯୋଉଠି ଅଧିକ ଜଙ୍ଗଲ ଗଛ ପତ୍ର ଅଛି କାଁକନା ସେ ଟାଇମ ରେ ଗଛର ଜଙ୍ଗଲର ଦୃଶ୍ୟ ହି କିଛି ଅଲଗା ଥାଏ। ସେ ସେଇ ସମୟରେ ମତେ ଲୋକ ମାନେ ସେ ସବୁ ଜାଗାକୁ ଯିବାକୁ ବହୁତ ପସନ୍ଦ କରନ୍ତି।
ହଁ। ତମକୁ ଯେମିତି ତମେ କହିଲ କି ଟିକେ ପୂର୍ବରୁ ତମେ ହାଇଦ୍ରାବାଦ ରାଜ୍ୟରେ ଏ ର ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟରେ ତମେ ରହୁଛ ଯୋଉ ଥେ ହାଇଦ୍ରାବାଦ ର ସହର ଅଛି। ତମେ ଯେମତି ଜାଣିଛ କି ଓଡିଶାର ସହର ଓଡିଶାରେ ତମକୁ କ ଅଁ ଖାଦ୍ୟ ପେୟ ଖାଇବାକୁ ଭଲ ଲାଗେ।
ହଁ ନିଶ୍ଚିତ ଭାବରେ ମୁଁ ତ ବାହାରେ ରହୁଛି। କିନ୍ତୁ ମୁଁ ଓଡିଶା ସହିତ ସବୁବେଳେ ଯୋଡି ହେଇକି ରହିଛି କାହିଁକି ନା ଓଡିଶା ଆମ ମା ମାଟି ଆଓ ଓଡିଶାର ଖାଇବା ମୁଁ ଯଦି ମୁଁ ଯେତେ ବ ମାନେ କୁହନ୍ତୁ ପିଲା ସମୟ ହୋଟେଲ ହଉ ବିଳାସମୟ ଦେଶ ହଉ, ବିଳାସମୟ ରାଜ୍ୟ ହଉ ମୁଁ କିନ୍ତୁ ମୋ ଓଡିଶା ଖାଇବାକୁ କେବେ ଛାଡି ନା ହିଁ ମୁଁ ଓଡିଶାର ଲୋକମାନଙ୍କୁ ଭୁଲି ପାରିବି ନା ହିଁ ମୁଁ ଯେତେ ଯୋଉଠୁ ଖାଇ ଖାଇଲେ ମତେ ସେ ଓଡିଶା ଖାଇବା ଦରକାର। ମୋ ମା ର ହାତ ରନ୍ଧା ଖାଇବା ମତେ ସବୁଠୁ ପସନ୍ଦ। ଆଉ ମତେ ଓଡିଶା ଖାଇବା ହିଁ ସବୁଠୁ ଭଲ ଲାଗେ ମୁ ତେଣେ ମୁଁ ଅ ଯେତେ ରାଜ୍ୟ ଯାଏ ଯେତେ ଶେଷ ଯାଏ କିନ୍ତୁ ମୋତେ ମୋ ନିଜ ଖାଇବା ବହୁତ ଭଲ ଲାଗେ।
ଅ ଯେମିତି କିି ତମେ ଓଡିଶା ପର୍ବପର୍ବାଣି ଅ ତମ ଗାଁ ର କିଛି ସେମିତି। ବିଶିଷ୍ଟ ପର୍ବପର୍ବାଣୀ ବିଷୟରେ ତମେ କିଛି କହିପାରିବ ମତେ।
ହଁ ନିଶ୍ଚିତ ଭାବରେ କହିବି ମୁଁ। ତ ଯେମିତି କିି ମୁଁ କହିବି- ଆମର ଦୀପାବଳି ଆଉ କାଳୀପୂଜା ବହୁତ ଭଲ। ଭାବରେ ଯୋଉଟା କି ଆମର ଓଡିଶା ପ୍ରସିଦ୍ଧ। ତ ବହୁତ ଭଲ ଭାବରେ ପାଳନ କରାଯାଏ। ସବୁଆଡେ ପୁରା ଦେଶରେ ଦେଖ। ଦେଖିବାକୁ ଗଲେ ଦୀପାବଳି କେବଳ ଗୋଟିଏ ଦିନ ହିଁ ପାଳନ କରାଯାଏ। କିନ୍ତୁ ଆମ, ଆମ ଜିଲ୍ଲାରେ ଦୀପାବଳି ନେଇକି ଦୀପାବଳି ଠାରୁ ଆମର କାଳୀପୂଜା ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ମେଳା ବସିଥାଏ, ଦୀର୍ଘ ନଅ ଦିନ ଆମେ ପାଳନ କରୁ। ପୂଜା ଆମ ଜିଲ୍ଲାରେ ପୁରା ଜାକଜଖମର ସହିତ ବିଭିନ୍ନ ରାଜ୍ୟରୁ ମଧ୍ୟ ଲୋକମାନେ ଆସି ସେଠି ପାଳନ କରନ୍ତି। ଉତ୍ସବ ମୁଖରେ ରୁହନ୍ତି। ଆଉ ବୁଲାବୁଲି କରିବା ପାଇଁ ଆସନ୍ତି ଆଉ ସବୁ ରାଜ୍ୟରୁ ସବୁ ବେପାରୀ ମାନେ ତାଙ୍କ ବ୍ୟବସାୟ ବଣିଜ କରିବା ପାଇଁ ମଧ୍ୟ ଆସିଥାନ୍ତି, ଯେମିତି ଆପଣ ଜାଣିଥିବେ ଆପଣ ଦେଖିଥିବେ ସାଧାରଣ ଗୋଟେ ମେଳା ହେଲେ ବିଭିନ୍ନ ପ୍ରକାର ନୂଆ ନୂଆ ପ୍ରକାର ର ଯେ ଯେତିକି ସବୁ ଆମର ଖେଳନା ଜିନିଷ ଅଛି। କିମ୍ବା ଆମେ ସବୁ।
ଦୈନଦିନିକ ଜୀବନରେ ଯେମତି ଆମେ ଯାହା ସବୁ ୟୁଜ କରୁ ଛନ୍ତି ସେ ସବୁ ଜିନିଷ ସବୁ
ହଁ ଏ ସବୁ ବ୍ୟବହାରତ ଜିନିଷ ଅଛି ଯେମିତି କିି ନୂଆ ନୂଆ ପ୍ରକାର ଜିନିଷ ଖେଳନା କଥା ମୁଁ କହିବି ଯେମିତି ଆପଣ ବସିଥିବେ ରାମଦୋଳି ଆମର ବ୍ରେକ ଡାନ୍ସ ହେଇଗଲା ତ ସେ ସବୁ ଜିନିଷ ଆମେ ଦୈନ ନ୍ଦିନ ଜୀବନରେ ବସି ନଥାନ୍ତି। କେବଳ ମେଳା ପଡିଲ ହିଁ ସେବୁ ଜିନିଷ ଆସେ। ତ ସେ ଗୁଡାକ ସବୁ ଦେଖି ଦେଖି ଦେଖିବାକୁ ବହୁତ ସୁନ୍ଦର ଲାଗେ। ମୁଁ ଛୋଟବେେଳେ ବି ବହୁତ ଉତ୍ସାହ ସହିତ ସେ ସବୁ ଜିନିଷକୁ ଅ ମାନେ ଏଜୟ କରୁଥିଲି ମନ ଲାଭ କରୁଥିଲି ଏବେ ମଧ୍ୟ ମୁଁ ଏତେ ବଡ଼ ହେଇ ସାରିଲା ପରେ ମଧ୍ୟ ମୁଁ ଗୋଟେ ସେଇ ଉତ୍ସାହରେ ଥାଏ ଯେ କେବେ ଦୀପାବଳି ହବ କେବେ କାଳୀ ପୂଜା ହବ। ମୁଁ ଛୁଟିରେ ଘରକୁ ଯିବି ଆଉ ମୋ ଅ ଜିଲ୍ଲାରେ ଯୋଉ ଉତ୍ସବଟି ପାଳ ପାଳନ କରାଯାଉଛି ସେଇଟାକୁ ମୁଁ ଦେଖିବି ଦୀର୍ଘ ନଅ ଦିନ ଧରି ହୁଏ ଏତେ ମଜା ଲାଗେ ଆପଣ ବି ଯଦି କେବେ ଆସିବେ ମୁଁ ମଧ୍ୟ ଖୁସି ହେବି ଆପଣ ଆସିଲେ ମଧ୍ୟ ମୋତେ ଜଣେଇବେ ଆମେ ସାଙ୍ଗ ହେଇ ମ ସେ ସବୁ ଜିନିଷ ମୁଁ ମଧ୍ୟ ଆପଣଙ୍କୁ ନୂଆ ନୂଆ ପ୍ରକାର ଜିନିଷ ଦେଖେଇ ପାରିବି ଆଉ ଯେମତି କହିଲେ କି ବହୁତ ଲୋକ ବାହାରୁ ଆସନ୍ତି ନୂଆ ନୂଆ ପ୍ରକାର ଜିନିଷ ମାନେ ଯୋଉ ଜିନିଷ କି ମୋ। ଜିଲ୍ଲାରେ ନଥାଏ। ଆଉ ଆମ ବ୍ୟବସାୟ ମାର୍କେଟ ମିଳେନି ସିଏ ମଧ୍ୟ ବାହାରୁ ଯୋଉ ସବୁ ଜିନିଷ ଅଛି ଯେମିତି କିି ମୁଁ କହିବି ରାଜସ୍ଥାନ। ରୁ ମଧ୍ୟ ରାଜସ୍ଥାନୀ ଲୋକ ଆସିଥାନ୍ତି ସେମାନେ ମଧ୍ୟ କିଛି ଜିନିଷ ସେଠି ବିକ୍ରି କରନ୍ତି। ତାଙ୍କ ତାଙ୍କ ଅଞ୍ଚଳର ଜିନିଷ ହେଇଗଲା ଆଉ ଯେମିତି ବେଙ୍ଗଲରୁୁ ମୁଁ କହିବି ଯୋଉ କୋଲକାତା ଆମର ଅ ଯେ ହେତୁ ପଶ୍ଚିମବଙ୍ଗର ଲୋକ ମଧ୍ୟ ଆସିଥାନ୍ତି। ଆଉ ଯଦି କହିବି ଅଯୋଧ୍ୟା ଆମର ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ସେପଟରୁ ମଧ୍ୟ ସବୁ ବାହାରୁ ବାହାରୁ ଯୋଉ ଆମ ବ୍ୟବସାୟ ମାନେ ନୂଆ ନୂଆ ପ୍ରକାର ଜିନିଷ ଧରିକି ଆସିଥାନ୍ତି। ତାକୁ ମଧ୍ୟ ଆମକୁ କିଛି ନୂଆ ଅ ଏକ୍ସପିରିଏନ୍ସ କରିବାକୁ ମିଳି ତ ସେ ସବୁ ଜିନିଷ ପାଇଁ ମୁଁ ବହୁତ ଏକ୍ସାଇଟେଡ ଥାଏ। ଆଉ ଯେମିତି କହିଲି କି ସେ ସମୟରେ ଆମର ବଜାର ହେଇଗଲା ଆମ ଏରିଆ ହେଇଗଲା ଆମ ଜିଲ୍ଲା ପୁରା ଚଳଚଞ୍ଚଳ ଥାଏ ସେ ସମୟରେ ଏମିତି ଲାଗେ ଯେମିତି କି ଏ ଦିନ ଟୋଟାଲି ଉପରେ ନଯାନ୍ତା କି ସମୟ ଟାରେ ରହିଯାନ୍ତା। ହୋଇ ଥାଏ କି ବହୁତ ମଜା
ହାଇତ ତ ଅତି ସୁନ୍ଦର କଥା ଯେମିତି କିି ଅ ମୁଁ ଯେ ଏତିକି ଜାଣିଛି କି ଆ-ଓଡ଼ିଶାରେ ମାତ୍ର ଦୁଇଟା ଜିଲ୍ଲା ସେମତି କାଳୀ ପୂଜା ଆଉ ଦୀପାବଳି ପାଇଁ ଫେ ଫେମସ୍ ଯୋଉଟାକିି ଭଦ୍ରକ୍ ଆଉ ତାର ପାଖ ଜିଲ୍ଲା ଯାଜପୁର୍ ତ ଏଇ ଦିଟା ଜି ଜିଲ୍ଲା ବୋହୁତ୍ ଫେମସ୍ ଥାଏ ତ ଏଠାରେ ବୋହୁତ୍ ସାରା ମେଳା ଯାତ୍ରା ପଡ଼େ ବାହାର ଦେଶରୁ ସବୁ ଲୋକ ଆସନ୍ତି ବାଣିଜ୍ୟ, ବେପାର ବାଣିଜ୍ୟ କରିବା ପାଇଁ ତ ମୁଁ ଏ ଜାଗାକୁ ଯା ଏଇଚି ଦୁଇଟା ଜାଗାକୁ ମଧ୍ୟ ଯାଇଚ ଏଠାରେ ଧୁମ୍ ଧାମରେ ପାଳନ କରାଯାଏ ଦୀପାବଳି କାଳୀ ପୂଜା। ଆଉ ସେଇ ଟାଇମରେ ମଧ୍ୟ କାଳୀ ପୂଜା ସହିତ ଆହୁରି ମଧ୍ୟ ଯୋଉ ଲକ୍ଷ୍ମୀ ନାରାୟଣଙ୍କ ପୂଜା ବି କରା ଆଯାଏଁ ଆ ବୋହୁତ୍ ସାରା ବଡ଼ ବଡ଼ ମେଢ ବି କରା ଯାଏ ମାନେ ମୂର୍ତ୍ତି ବି ତିଆରି କରନ୍ତି ଲୋକମାନେ ଆଉ ପୂଜା ବି କରନ୍ତି ମୁଁ ବି ଯାଇଚି ଅ ଅଁ- ଅଁ - ମୁଁ ଜାଣିବାକୁ ପାଇଁ ଚାହିଁବି କି ଅ ତମେ କୋଉ ଜିଲ୍ଲାରେ ଓଡ଼ିଶାରୁ
ନିଶ୍ଚିତ ଭାବରେ ଆଜ୍ଞା ମୁଁ ଯେମତିକି ଆପଣଙ୍କୁ କହିଲି ଏକ ଅ ରହସ୍ୟମୟ ସ ଭେ ରେ ଯେକି ମୁଁ ଏଇ କା କାଳୀ ପୂଜା ଯୋଉଠି ହୁଏ ତ ମୁଁ ବି ଚାହିଁବିକି ଆପଣ ମଧ୍ୟ ସେଟା ବାହାର କରନ୍ତୁ ଯେ ମୁଁ କୋଉ ଜିଲ୍ଲାରେ ରହୁଚି। ଯେମିତିକି ମୁଁ ଅଲରେଡି କହି ସାରିଲିଣି ଯେ କାଳୀ ପୂଜା ଆମର ପାଳନ କରାଯାଏ ତ ମୁଁ ଏବେ ତ ଟିକେ ମୁଁ ବେସ୍ତ ଅଛି ଆଉ ସ ଅମୟ ବି ହେଲାଣି ତ ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ଆମେ ଯେବେ ପରେ କଥା ହବା ମୁଁ କହିବି। ତ ଏମିତି ତ ଆମର କାଳୀ ପୂଜା, ଦୀପାବଳି ସବୁ ପାଳନ କରାଯାଏ। ମୁଁ ମଧ୍ୟ ଜାଣିଆକୁ ଚାହିଁବି ଯେ ଆପଣଙ୍କ ଜିଲ୍ଲାରେ କୋଉ ପର୍ବ ବା କୋଉ ଜିନଷ ସବୁ ରୁ ଅଧିକ ମାତ୍ରାରେ ପାଳନ କରାଯାଏ ତ ଆମେ ନିଶ୍ଚିତ ଭାବରେ ପରେ କଥା ହବା ଏ ବିଷୟରେ
ଧନ୍ୟବାଦ୍। ମୁଁ ତମ କତିରୁ ବି ବହୁତ୍ ଜିନିଷ ଶିଖିବାକୁ ପାଇଲି। ଏଆ ଆଗୁକୁ ବି ମୁଁ ବହୁତ୍ କାମରେ ଲଗେଇବି।
ଆଜ୍ଞା।